ହ୍ୟାଲୋ। ଆଜ୍ଞା କଣ କରୁଥିଲେ ଏବେ?
ଶୁଭ ସନ୍ଧ୍ୟା।
ଆଜ୍ଞା ଶୁଭ ସନ୍ଧ୍ୟା।
ଆଉ ଏଇ ଘରେ ବସିଥିଲୁ ଆଉ ଆଜି ଟିକେନାକୁ ଭଲ। ଟାୱାର ଅଛି ନେଟୱାର୍କ ଟିକେ ଭଲ ଅଛି।
ହଁ ଏଇ କାଲି ବର୍ଷା ଟିକେ ହେଇଥିଲା ତ ବହୁତ ପ୍ରୋବ୍ଲେମ ଥିଲା ଟିକେ। ମାନେ ଇଣ୍ଟରନେଟରେ ଟିକେ ଇଏଥିଲା।
ଯୋଉଠି ଯୋଉଠି ଯୋଉଠି ଯୋଉ ଯୋଉ ଯୋଉଠି ବସିକି ଗୋଟେ ଜାଗାରେ କଥା ହଉଚ ସେଇଠି ବସି ଟିକେ ସେଇଠି ବସିକି କଥା ହବା ଏପଟସେପଟ ହବନି ଆଁ।
ହଁ ହଁ କୁହନ୍ତୁ।
ଆଉ କଣ କହୁଥିଲେ ଆଉ ଆ କଣ ସନ୍ଧ୍ୟାବେଳେ ଖିଆ ପିଆ ହେଇଚି।
ନାଇଁ ସକାଳେ ତ ଟିକେ ମୋର ଦେହ ଭଲ ନଥିଲା ତ ମୁଁ ଶାଗୁ ମିଶିରିି ଟିକେ ଖାଇ ଲିଦିନ ସାରା। ତ ଯେହେତୁ ଏବେ ଟିକେ ପାଗ ଭଲ ଦେଲାଣି ମାନେ ଭଲ ଲାଗିଲାଣି ବି ଦେହ ଭଲ ଲାଗିଲାଣି। ତ ଏବେ ଆମର ହବ ଉପମାକୁ ଡାଲମା ରାତିରେ ଆଜି ଶନିବାର ବି ଆମର। ଘରେ ସମସ୍ତେ ଶନିବାର ଟା କରନ୍ତି କିନ୍ତୁ ଶନିଙ୍କରବାର। ତାପରେ ବି ଆମର ରହୁଛି ଯେହେତୁ ମଙ୍ଗଳବାର ଆଉ ଶନିବାର ଆମର ହଁ ରହିଲା ଆମର ହନୁମାନଙ୍କର ବାର। ତ ସେଥିପାଇଁ ସମସ୍ତେ ଟିକେ କରନ୍ତି ମଙ୍ଗଳବାର ଶନିବାର ଗୁରୁବାର ଯେହେତୁ ଝିଅ ମାନେ ଗୁରୁବାର କରନ୍ତି ତ ଆଜି ଜଣେ ଆଉ କଣ ସମସ୍ତେ ଖାଇଲେ ଖୁସି ଲାଗିବ। ତ ସମସ୍ତେ ତ ସବୁବେଳେ ଅଲଗା ଅଲଗା ଖାଇବା ଖାଆନ୍ତି ତ ଆଜି ଆମେ ଭାବିଲୁ କି ନାଇଁ ଆଜି ଆମ ଗୋଟେ ସମସ୍ତେ ଆଜି ପାଗ ଭଲ ଦେଇଛି ଆମର ଆଜି ଉପମାକୁ ଆଉ ଡାଲମା କରାହଉଛି ଆପଣଙ୍କର ଆଜି କଣ ହଉଛି?
ଆଛା ଆଛା ଆଚ୍ଛା ଆଉ କୁ ଘରେ ସମସ୍ତେ ତ ଭଲ ଅଛନ୍ତି ବୋଲି ମୁଁ ଜାଣିଛି ଆଉ ସେପଟେ କାଳୀପୂଜା କେମିତି ହଉଛି?
ହଁ କାଳୀ ପୂଜା ଟା ଆମର ପଡିଯିବ ବୋଧେ ନଭେମ୍ବର ମାସ ହଁ। ଯୋଉଟା ଆମର ଦୀପାବଳି କୁହାଯାଏ ଆମର ହଁ ବହୁତ ବଢିଆ ହୁଏ ସେଇଟା ଆମ ଗାଁ ଆମ ଆଡେ ବହୁତ ଭଲ ହୁଏ ମାନେ ଯେମିତି ଆମର କଣ କହିଲେ ଗାଁରେ ବି ହୁଏ ମେଢ କରନ୍ତି ଦୀପା ଦୀପାବଳି ଠାକୁରଙ୍କ ଦୀ ମାନେ ଆମର କାଳୀ ଠାକୁରଙ୍କର କାଳୀମାତାଙ୍କର ପୂଜା କରାଯାଏ। ଆଉ ସେଇ ଟାଇମ ରେ ଗୋଟେ ନବରାତ୍ରି କରାଯାଏ। ମାନେ ଆମର ବର୍ଷରେ ଚାରିଟା ନବରାତ୍ରୀ ହୁଏ ଯେମିତି ଆମର ଗୋଟେ ରାମ ନବମୀ ସମୟରେ ଗୋଟେ ନବରାତ୍ରୀ କରାଯାଏ। ଦୁର୍ଗା ପୂଜା ରେ ଗୋଟେ ଏବେ ଆସୁଛି ଆମର ଆଶ୍ଵିନ ମାସ ଆସିବ। ସେମିତି ଆମର ଦୁର୍ଗା ପୂଜାରେ ହବ। ତାପରେ ଆଉ ଗୋଟେ ରହିଲା ଆମର ଆପଣ ଯେମିତି କହେ କାଳପୂଜାରେ ଆମର କାଳପୂଜାରେ ବି ନବରାତ୍ରି ଗୋଟେ ହୁଏ। ଆଉ ଗୋଟେ ଏମିତି କୋଉ ଇଏରେମ ତ ଜାଣିଛି ଠିକ୍ ସେ ମୋର ମନେ ନାହିଁ ବୋଧେ ମାଘ ମାସ ବୋଧେ। ହଁ ତ ସେତେବେଳେ ବି ଗୋଟେ ହୁଏ ବହୁତ ବଢିଆ ହୁଏ କିନ୍ତୁ ଆମର ସେପଟେ କାଳୀ ପୂଜା ତା ସହିତ ଆମର ଘରେ ବି ଯୋଉ ହୁଏ ବଡ ବଡୁଆଙ୍କୁ ଡାକାଯାଏ ମାନେ ପୂର୍ବ ପୁରୁଷ ମାନଙ୍କୁ।
ହଁ ହଁ ସେଟା ଦୀପାବଳିରେ ବଡ ବଡୁଆକୁ ଡକାଯାଏ ବାଣ ଫୁଟିକିରି।
ହଁ ହଁ ସେଇଟା ଆମର କାଳୀ ପୂଜା ବି କୁହାଯାଏ ଦୀପାବଳି ବି କୁହାଯାଏ କିନ୍ତୁ ପିଠେ ଗୋଟେ ଥାଏ ଆଉ ପିଠେରେ ମାନେ କାଳିଙ୍କର ଅଲଗା ପୂଜା ହୁଏ କାଳୀ ପୂଜା ତ ଆଉ ଆମର ମାନେ ଘରେ ସେଇଦିନ ବି ସେ ଗୋଟେ ଦିନ ପଡେ ତାଙ୍କର ଯଦି ଥିବ ମାନେ ଏଇ ମାନେ ଏଇଟା ଶୁଭ ପ ଇଏ ଏଇତେବେଳୁ ପୂଜା କରାଯିବ ତିଥି ଗୋଟେ ଥାଏ ନା। ତ ତାଙ୍କର ଯେତେଳୁ ପୂଜା କରୁ ପୂଜା କିନ୍ତୁ କଲି ବେଳା ବେଳି କୁହନ୍ତି ଏଇଟା ଟିକେ ରହେ ଆମର ଯେହେତୁ ଆମେ ଇଏ ଓଡିଆ ଟିଏ ମାନିବାକୁ ପଡିବ। ଉଁ ମେଢ ପୂଜା ହୁଏ ଏଇ ସମୟରେ କୁହନ୍ତି ବି ଏଇ ବର୍ଷ ଆମର ଯୋଉ ଗତ ବର୍ଷ ଯାଇଥିଲା ଆପଣ ଯଦି କଲେ କାଳୀ ପୂଜା ଯୋଉ ବଡ ବଡୁଆଙ୍କୁ ଆମର ଡକାଯାଏ ପୂର୍ବ ପୁରୁଷ ମାନଙ୍କୁ ଆ ସେଇଟା ଟିକେ କଣ କହୁଥିଲେ ଏଇ ସମୟ ଭିତରେ ଡାକିିବେ ନା ସନ୍ଧ୍ୟା ଛଅଟା ଭିତରେ ଡାକିଦେବେ। ତାଲେ କଣ ତାପରେ ଭଲ ନାହିଁ ନା କଣ? ତିଥି ଯେମିତି ଆମର କୁହାଯାଏ କି ଯୋଗ ନଥାଏ ଭଲ ସେମିତିଆ। ଆପଣଙ୍କ ଗାଁରେ ଏ ବର୍ଷ କେମତି କଣ ପାଳନ କରିବା ପାଇଁ ଭାବିଛନ୍ତି ଆପଣ କାଳୀପୂଜା?
କାଳୀ ପୂଜା କୁ ତ ମୁଁ ଘରେ ରହେ ନାଇଁ ଆଉ ଛୁଟି ମତେ ମିଳେନି ତଥାପି ଯଦି ସୁଯୋଗ ମିଳେ ଆମେ ଦେଖୁ ମୁଁ ତୋସହିତ ଯୋଉ କଲିକତାରେ ରହେ। ସେଠି ବହୁତ ଧୁମଧାମ ରେ ହଏ ହେଲା ସେଠି ବହୁତ ଧୁମଧାମରେ ରହେ ସବୁ ତ ବଙ୍ଗାଳୀ ଲୋକମାନେ ଦେଖିବ। ତାଙ୍କର ଫେସନ ଯୋଉ ଭଳିଆ ପିନ୍ଧା ପିନ୍ଧି କରି ବୁଲୁଥିବେ ତାଙ୍କର ସେଥିରେ ବହୁ ପଇସା ଖର୍ ଖର୍ଚ୍ଚ କରନ୍ତି। ବୁଲାବୁଲି ଏଣା ଟେଣା ରେ ବହୁତ ପଇସା ଖର୍ଚ୍ଚ କରନ୍ତି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ଆଉ ତାଙ୍କୁ ଦେଖିକି ମୋତେ ବହୁତ ଖୁସି ଲାଗେ। ତାଙ୍କ ତୁଳନାରେ ଆମେ କିଛି ନୁହଁ ସେ ଯେତିକି କର କରନ୍ତି। ତାଙ୍କ ତୁଳନାରେ ଆମେ କିଛି ନୁହଁ ହେଲା। ତାଙ୍କର ଡେଲି ବୁଲାବୁଲି କରିବେ ମଉଜା ମଜିସ୍ତି କରିବେ ଆଉ ତାଙ୍କର ବନ୍ଧୁବାନ୍ଧବ ଘର କୁ ଯିବେ ବନ୍ଧୁବାନ୍ଧବ ଘରକୁ ଯାଇକି ସେଠି ଭଲ ମନ୍ଦ ମିଠା ପଣା ମିଠା ମିଠି ସବୁ ଖିଆ ଖିଇ କରିବେ। ଗୋଟେ ଏକାଠି ହେଇକି ଗୋଟେ ଭଲରେ ସବୁ ଚଳନ୍ତି ତାଙ୍କର କଲଚର ଟା ତାଙ୍କ ଇଏଟା ମତ ଭାରି ଭଲ ଲାଗେ। ତା ତୁଳନାରେ ଆମ ମାନଙ୍କର ସୋସାଇଟି ମୁଁ ଦେଖିଛି ଆମ ମାନଙ୍କର ସୋସାଇଟି ରେ ଏତେ ଯୋଉଟା କି ନାହିଁ। କରନ୍ତି ପାଳନ କରନ୍ତି। କିନ୍ତୁ ତାଙ୍କ ତୁଳନରେ ଆମେ କିଛି ନୁହେଁ। ହ୍ୟାଲୋ।
ଆମର ଏପଟେ ଆପଣ ଜାଣିଥିବେ ଯାଜପୁର ଜିଲ୍ଲା ଜାଣିଥିବେ ଆମର ଯେମିତି ଜିଲ୍ଲା ଅଛି ତିରିଶିଟି ହଁ ଜିଲ୍ଲା ଯେମିତି ଆମର କିଛିଟା ଜିଲ୍ଲା ଯେମିତି ଢେଙ୍କାନଳ ଗଲା ଯାଜପୁର ଆଉ ରହିଲା କେଉଁଝର ସୁନ୍ଦରଗଡ଼ ଏମିତି ଆମର ଅଛି ଆମର ସେମିତି ଆମର ରହିଛଚି କଣ କହିଲେ ଆପଣ ଯେମିତି କହିଲେ କି ଆମର କାଳୀପୂଜା ଭ ଆମର ଗୋଟେ ଅଛି ଭଦ୍ରକରେ। ଭଦ୍ରକରେ ଆମର କାଳୀପୂଜା ଟା ପ୍ରସିଦ୍ଧ ଆପଣ ବି ଜାଣିଥିବେ। ମାନେ ବହିରେ ବି ଆପଣ ଛୋଟବଳୁ ଆଜି ପର୍ଯ୍ୟନ୍ତ ବି ପଡିିଥିବେ ତ ଭଦ୍ରକରେ ଯେମିତି ଆମର କାଳୀପୂଜା ପ୍ରସିଦ୍ଧ ତ ପାଖାପାଖି ରୁହେ କିନ୍ତୁ ଏବେ ବି ଭଦ୍ରକ ଯେମିତି ଭଦ୍ରକରେ ତ କଥାରେ ଅଛି ପ୍ରସିଦ୍ଧ ଯେମିତି ଆମର କଟକରେ ଦୁର୍ଗା ପୂଜା। ତ ଭଦ୍ରକ ଯେମିତି କାଳୀ ପୂଜା ସେମିତି। କିନ୍ତୁ ଏମାର ଗୋଟେ ଯାଜପୁର ଗୋଟେ ଜିଲ୍ଲା ଅଛି ଜାଣିଥିବେ ଆମ ଜିଲ୍ଲା ତ ଜାଣିଥିବେ ନିହାତି ଓଡିଶା ବିଷୟରେ ରହୁଛନ୍ତି କି? ହଁ ଗାଁ ଯାହାଲେ ଓଡିଶା ଭିତରେ ଆପଣ ବାହାରୁ ରହିପାରିଥାନ୍ତି କିନ୍ତୁ ଯେହେତୁ ଆମର ଓଡ଼ିଶା
ହଁ ହୁଁ ହୁଁ।
ଦେଖିକି ଯିବେ ଲାଗିଲାକି କହିବେ ଜଣେଇବେ ଆଉ।
ଉଁ ହୁଁ।
ଆଉ କାଳୀ ପୂଜା ବିଷୟ କଣ ଜାଣିଛନ୍ତି ମତେ ଟିକେ କୁହନ୍ତୁ।
କାଳୀ ପୂଜା ହଉଚନ୍ତି କାଳୀଙ୍କର ପୂଜା ଅଛନ୍ତି ଆମ
ଆଜ୍ଞା।
ର ତାଙ୍କ କୁ ଙ୍କୁ ଦେଖିକି ଆମେ ଅନୁକରଣ କରୁଛେ ହେଲା। ସେଇଟା ଯଉଠି କାଳିମା ଛନ୍ତି ସେମାନେ ଯେମିତି କରନ୍ତି ଆମେ ତାଙ୍କୁ ଦେଖିକି ଅନୁକରଣ କରୁଛେ। ତେଣୁ କରି କାଳୀ ପୂଜା କହିବାକୁ ଗଲେ କାଳୀ ପୂଜା ଗୋଟେ ଏମିତି ପର୍ବ ଯୋଉ ପର୍ବ ରେ କି ପିତୃ ପୁରୁଷ ମାନଙ୍କୁ ଆରାଧନା କରାଯାଏ ହେଲା। ହ୍ୟାଲୋ ହ୍ୟାଲୋ।
ହଁ ହଁ ସେଟା ବି ଆପଣ ଯିଯା କହିଲେ ଠିକ କହିଲେ ହଁ ଆପଣ ତ ବହୁତ ଭଲ କ ହାଲୋ।
ହୁଁ। କାଳୀ ପୂଜାର ମୁଖ୍ୟ ଉଦ୍ଦେଶ୍ୟ ହଉଛି ପିତୃପୁରୁଷ ମାନଙ୍କୁ ମନେ ପକେଇବା।
ହଁ ମାନେ ବହୁତ ବଢିଆ ଦିନ କହିବାକୁ ଗଲେ। ହଁ ମାନେ ଆପଣ ଯେମିତି ଏବେ ଯୋଉ କହିଲେନି। ହଁ ପିତୃପୁରୁଷଙ୍କୁ ଡାକିଵା ଆପଣ ଯେମିତି କହିଲେ ବହୁତ ବଢିଆ କଥା କହିଲେ। ତ ଆପଣ ଜାଣିଛନ୍ତି ନା ନାଇଁ ମାନେ ଆମର ମାନେ
ହାଲୋ।
ହଁ ମୁଁ ଗୋଟେ ଆପଣଙ୍କୁ ଗୋଟେ କଥା କହିବି ହଁ କୁହନ୍ତୁ।
କୁହ ଆଜିକାଲି ସିନା ବାଣ ଫୁଟେଇକି ପୁ ହଁ।
କିନ୍ତୁ ସେଟାର ନିୟମ କଣ କହିଲେ ବାଣ ଫୁଟେଇକି ମାନେ ତାଙ୍କୁ ଏମିତି କରିବା କଥା ନୁହଁ। କଥାରେ ଅଛି ମାନେ ଯେମିତି ସେଠୁ ଗୋଟେ ଗୀତ ଅଛି ଆମର ସେଇ ଗୀତରେ ଆପଣ ଯଦି ଜାଣିଥିବେ ବି ଆପଣ ଗାଁ ରେ ରହୁଛନ୍ତି ମାନେ ଯାହାଲେ ତ ଆସୁଥିବେ। ଦେଖିବେ ଅଲଗା ପୂଜା ପର୍ବରେ କିଏ ଆସୁ ନଆସୁ ଯିଏ ଘର ବଡ ପୁଅ ଯଦି ବି ବାହାରେ ସରକାରୀ ହଉ କି ବେସରକାରୀ ହଉ କି ଘରର ଯେ ଘରୋଇ ବ୍ୟବସ୍ଥାରେ ଚ ଚାକିରି କରିଥାନ୍ତି ବି ସେମାନେ ବି ଆସିବେ ନିହାତି ଏଠିକି ଆସିବେ କାରଣ ବଡ ମାନେ ନିହାତି ଆସିବେ ବଡ ଘରର ବଡ ବୋହୂ ଆଉ ବଡ ପୁଅ ଉପସ୍ଥିତି ହେବା ନିହାତି ଦରକାର। ମାନେ ଯେହେତୁ ତାର ପୁତ୍ର ମାନେ ପୂର୍ବ ପୁରୁଷ ମାନଙ୍କୁ ଡାକେ। ପିତୃପୃଷ କେମିତି ଆପଣ ଯେମିତି କହିଲେ କି ଆମର କାଳୀ ମାକୁ ପୂଜା କରାଯାଏ। ସେ ଜାଣିଛନ୍ତି ଆମର ଦୁର୍ଗା ମାଙ୍କର ଦଶଟି ରୂପରେ ତ ସେଇ ଦଶଟି ରୂପରୁ ଆମର ଯେମିତି ଏବେ ନବରାତ ଆଗକୁ ଆସିବ ହାରି ଦୁର୍ଗା ପୂଜା। ତ କାଳୀ ମା ବି ସେ ତାଙ୍କର ଗୋଟେ ଷଷ୍ଠୀ ନା ସପ୍ତମୀ ଦିନ ଗୋଟେ କାଳରାତ୍ରି ଥାଏ। ସପ୍ତମୀ ଦିନ ବୋଧେ ସେତେବେଳେ ବି ସେ ମା ଦୁ ପୂଜା ପାଆନ୍ତି ସେ ବି ଦୁର୍ଗା ମାଙ୍କର ସେ ଏକ ଅଂଶ। ମତେ ବି ବହୁତ ଭଲ ଲାଗେ ଆଉ ନବରାତ୍ରି ବି ମୁଁ କରେ ପ୍ରତ୍ୟେକ ବର୍ଷ। ତ କାଳୀ ପୂଜାରେ ବି ଗୋଟେ ନବରାତ୍ରି ହୁଏ। ତ ମୁଁ ସେଟା କରେନି ଖାଲି ଦୁର୍ଗା ପୂଜା ସମୟରେ କରେ। କିନ୍ତୁ ବର୍ଷରେ ଚାରିଟା ହୁଏ। ମୁଁ ଯେମିତି ଆପଣଙ୍କୁ କହିଲି ଥରେ କହିଥିଲି ଗୋଟେ କଲରେ ତ ମତେ ଭଲ ଲାଗେ। କିନ୍ତୁ କାଳୀ ପୂଜା କେବେ ଆମ ଆଡେ ଆସନ୍ତୁ ଦେଖିବେ ନବରାତ୍ରି ହଉଛି ତାର ଟିକେ ଦେଖିବେ। ବହୁତ ଭଲ ଲାଗେ ଆଉ ଆମ ଗାଁ ପରିବେଶ ତ ବହୁତ ଭଲ ଆପଣ ଜାଣିଛନ୍ତି ଯେହେତୁ ଆପଣ ସହର ରହୁଛନ୍ତି। ଗାଁକୁ ଭାରି ମନେ ପକଉଥିବେ ନିହାତି ନା କଣ।
ନିହାତି ନିହାତି ନିହାତି ବହୁତ ମନେ ପଡେ ବହୁତ ମନେ ପଡେ।
ପିଲାଦିନ କଥା ବି ମନେ ପଡୁଥିବ ବେସି।
ହଁ ହଁ ହଁ। ଆଉ ତ ଆ ଆଉ ଆପଣ କୋଉ ପନ୍ତେ ପାଠ ପଢିଛନ୍ତି।
ନାଇଁ ମୁଁ ଏଇ ଟିକେ ରୁହେ ମାନେ ପଢୁଥିଲି। ତ ପଇସା ପତ୍ର ଟିକେ ଅଭାବରୁ ମୁଁ ଟିକେ ମାନେ ଯୁକ୍ତ ଦୁଇ ପଢ଼ିଲା ପରେ ଆଉ କିଛି ପଡ଼ିନି ଘର ପାଖରୁ ଦୁଇ ଚାରିଜଣ ଭାଉଜଙ୍କ ମାନେ ପୁଅ ଆସନ୍ତି। ଛୋଟ ଛୋଟ ଛୁଆ ଆମର ପୁତୁରା ଝିଆରି ଏବେ ଆସ ନ୍ତି ପାଠ ପଢିବା ପାଇଁ ସକାଳୁ ତାଙ୍କୁ ଘଣ୍ଟେ ଦି ଘଣ୍ଟା ଦେଖି ଦିଏ। ପୁଣି ସନ୍ଧ୍ୟାବେଳେ ଏବେ ଟିକେ ଆସିଥିଲେ ପଢିଲେ ବର୍ଷା ହେଲା।
ନାଇଁ ଭଲ ନା ନିଜେ ତ ଗୋଟେ ନିଜେ ତ ଗୋଟେ ମାନେ ପଢିଲେ ନିଜର ଟାଇମଟା ତ ସେଥିରେ ମାନେ କଟିବ ଭଲ ଲାଗିବ ନା।
ହଁ ଆସନ୍ତି ଆମର ମନା କରେନି ଯେହେତୁ ଆମର ଘର ପାଖରେ ସାହି ପଡିଶା ଲୋକଙ୍କୁ ନେଇକି ଆମେ। ମାନେ ଖାଲି ପରିବାର ଯେ ଆମେ ଆମ ବନ୍ଧୁ ବାନ୍ଧବ କି ମାନେ ଘର। ପରିବାରର ସଦସ୍ୟଲୋକଙ୍କୁ ନେଇ ହେଟା ନୁହେଁ ସେଟା ଭାବିବା ଭୁଲ ଆମର ସାହି ପଡ଼ିଶା ପଡ଼ୋଶୀ ଅଛନ୍ତି ସେମାନଙ୍କ ସହିତ ବି ଭଲ ସମ୍ପର୍କ ରଖିବା। ସେମାନେ ବି ଆମେ ଯଦି ଆଜି ଭଲଟେ ହେଲା ମନ୍ଦଟେ ହେଲା ସେମାନେ ଆସି ନିହାତି ଠିଆ ହେବେ। ଆପଣ ବନ୍ଧୁବାନ୍ଧବ ଆସି ପହଞ୍ଚିନଥିବେ କିନ୍ତୁ ସେମାନେ ଆଗ ସବୁଥିରେ ନା କଣ।
ହଁ ହଁ ଆଉ ୱାହାଉ କଣ? ରାତିରେ ତ କଣ ଆମର ତ ଏମତି ରାତିରେ ଏପଟେ ରୁଟି ଖିଆ ତମର ସେପଟେ କଣ ଭାତ ନା କେମିତି କଣ।
ନାଇଁ ଭାତ ମୁଁ ବହୁତ ଭଲ ପାଏ, ଭାତ ଖାଇବାକୁ। ଯେହେତୁ ଆଜି ଟିକେ ବର୍ଷା ହେ ପକେଇଛି ପାଗ ବହୁତ ଭଲ ଦେଇଛି ସେଥିପାଇଁ ଆମର ଆଜି କଣ ହେଉଛି କହିଲେ। ଆଜି ଟିକେ ପକୁଡି ସେମାନେ ଖାଇବେ ଖାଇବେ ତାପରେ ମାନେ ପକୁଡି ଆଉ ପାମ୍ପଡ ଆଉ ବରା ପାଇଁ ଆଗୁଆ ଆମର ଆଜି ଗରମ ବି ହଉଥିଲା। ରାତିରେ ବି ଭାତ ଖାଇବ କେତେ ଝାଳ ସେଇ ଗରମ ହଉଛି ଗୁଳିଗୁଳି ହଉଛି କିଏ ଖାଇବ। ତ ବାହାରେ ଗୋଟେ ମାନେ ଶୁଖିଲା ଜାତୀୟ ଜିନିଷ ହେଲା ଯେମିତି ବରା ସବୁବେଳେ ଖାଇଲେ ପେଟ ଖରାପ ହବ
ହଁ ନାଇଁ ପେଟ ଖରାପ ହବ ନା ଆମର ରାତିରେ ପ୍ରାୟ ରୁଟି ଖିଆ ହୁଏ। ଏଇ ଯୋଉ ଖରା ଏଇ ଯୋଉ ଖରା ଦିନ ଟା କେହି କେହି ପଖାଳ ରାତିରେ ଖାଆନ୍ତି ଆଉ।
ଯାହଉ ଆପଣ ମତେ ଗୋଟେ କଥା ମନେପକେଇଲେ ପଖାଳ। ମୁଁ ଆଜି ରାତିରେ ବର୍ଷା ହଉ ପଛେ ପଖାଳ ଟା ନିହାତି ଖାଇବି ତା ସହିତ ଆଳୁ ଭାଜିଦେବି। ଆଉ ଆପଣଙ୍କ ସହ କଥା ହେଲାପରେ ଯିବି ଟିକେ ଆଉ ଆଉ ଆଳୁ ବଳୁଆ ଭାଯିବା ଖାଇବା ଆଳୁ ଖାଲି ଆଳୁକୁ ବି ଭଲରେ ଭାଜିଦବା। ଫୁଟଣ ପକେଇକି ଆଜି ଯେହେତୁ ଶନିବାର ଟିକେ ସାଧା ପକାହବ ଆଉ ମାନେ ଖାଲି ଫୁଟଣ ଆଉ ଶୁଖିଲା ଲଙ୍କା ହଉ କଞ୍ଚା ଲଙ୍କା ହଉ
ହଁ।
ଆଉ ଆଜି ତ ବର୍ଷାଟା ହ ଚିନ୍ତା କରୁଛି ଖାଇବାକୁ କରନ୍ତି। ପୋଟ ବାହାରେ ତ ଆଉ ଘରେ ମନା କରିନାହି। ଭାତ ଟିକେ ଭଲ ପାଆନ୍ତି।
ଆଛା ନାଇଁ ରୁଟି ଖାଆନ୍ତୁ। ରୁଟି ଖାଆନ୍ତୁ। ସବୁ ରୁଟିରେ ଦେହ ପାଖେ ଭଲ। ହଁ କୁହନ୍ତୁ?
ହଁ।
ହଉ ଆପଣ କଣ କରୁଛନ୍ତି କରନ୍ତୁ। ଘରେ ଟିକେ ଡାକିଲେଣି। ଆମେ ପୁଣି କେବେ କଥା ହବା ଆଉ।
ଓକେ ଓକେ। ହଉ ରହିଲି। ଧନ୍ୟବାଦ। ଧନ୍ୟବାଦ।